ହ୍ୟାଲୋ ହଁ କଣ କରୁଛ।
ମୋର ତ ବ୍ୟସ୍ତ ଆଉ।
ଯାହା ହଉ ତମର ବ୍ୟସ୍ତବହୁଳ ଯିବ ବ ନା ଆଉ।
ହଁ। ତା ବାପାଙ୍କର ନାଇଟ୍ ସିଫ୍ଟ ଅଛି ତ ତାଙ୍କୁ ରୋଷେ ରୋଷେଇ ଫୋଷେଇ କରିକି ଖାଇବାକୁ ପିଇବାକୁ ଦେଲି ସେଇନା ଗଲାଠୁ ଯାଇକି ଆସିଲି। ସେ ଡୁବୁରି ଯାଉଛନ୍ତି।
ଡୁବରି ପ୍ଲାଣ୍ଡ
ହୁଁ।
ଓହୋ ନାଇଟସିପ୍ଟ ବୋଧେ।
ହୁଁ ନାଇଟ୍ସିପ୍ଟ ଅଛି ବା।
ଓହୋ ଆଉ ରୋଷେଇ। କଣ କଲ।
ରୁଟି ଭଜା ଆଉ ଦିନେ ତରକାରୀ ଥିଲା ଆଉ।
ହୁଁ।
ଆଉ କଣ କରୁଥିଲ ତମେ ଫୋନ କରୁଚ ଯେ। ଖରାବେଳେ କରିଥିଲ ମୁଁ ଶୋଇ ନିଦ ଯେ ବାପ। ପ ମୋ ଆଖି ଫିଟିଲାନି ମୁଁ କହିଲି ଏଇନା କୁଆଡେ ଯିବି ମ ଥ ଗଳି ପଡମି ଏଇ ଛାତ ଉପରୁ। ଏଠୁ ଆଉ ଉଠେଇଲେ ବି। ଆମ ଘରେ ଶୁଭିବନି ମୁଁ ସେଇଥିପାଇଁ କାହା ଫୋନ ଯିଏ ଫୋନ କରେ ଉଠାଏନି ଉଠେଇଲେ କି ହାଲୋ ହାଲୋ ହଉ। କଉ ପା ଯେ କିଛି ସୁଭିବନି। ତଳଘରେ। ଉପରକୁ ନ ଆସିଲେ ବି କା ସହିତ ବି କଥା। ଖାଇ ପାରିବ।
ହଁ।
ସେଇଥିପାଇଁ କାଟିଦେଲେ ମୁଁ କହିଲି ପଛରେ ମେ ମେସେଜ କରିଦେବି କ। ଥାଇଯ। ଭନ ଯଉ ଚିପି ବର ଆଜି। ଧିକ ଅଳ୍ପ ଚିପି। କୋଉଠି କ୍ରିମି କଉଠି ପାଉଡର ମଝିଉ ସବୁ ଦିଶୁଛି ଦେଖ
ଆଉ,
କିରା କ୍ରିମ କଣ କରିବୁ ଟିକେ ଦେ ଟିକେ ନୁହ ତୋର କେଡ ବଡ଼ ମୁହ ଟା କି ଆ ଆ ଆ ନେଇଯା ନହେଲେ ସବୁ ନଗେଇବୁ ସବୁ ବୋଳିଦବୁ ନେଇଯା। ଭୋଉତୁ। ଆଉ କଣ କଣ ଖାଇଥିଲ ।
ଖାଇ, ଦେଖିଲୁ ଆମେ ଏଇନା ପିଠା ଆଉ ବରା ସ ସିଙ୍ଗଡା ଆଳୁକସା ଏସବୁ ଖାଇଥିନୁ ଏଇନା ।
ଦେ ଠିପି ଦେଇଦ ଆଉଚି ନା ଆଉ ନୁହରା ମୁହରା ବିଲେଇ ଭଳିଆ ଦେଖାହବୁ ବିଲେଇ ଦେ ଠିପି ଦେ ଶୁଖିଯିବ ତା ମୁ ମୁହଁ ଟା ।
ଉ
ଅ ତାହେଲେ ଖାଇ ପି ଖାଇଲଣି ।
ନା ଖାଇନୁ ମୁଁ ଯାଇଥିଲି ଆମ ଗାଁ କୁ ତ ଆଉ ଏଇନା ଆସିଲି ଆସିଲା ପରେ ଆଣିଥିଲି ତ ବସିକି ଟିକେ ଖାଇ ଦେଇେଇଥିଲୁ ରୁଟି ଖଣ୍ଡେ ଖଣ୍ଡେ ଖାଇଦମୁ ଆଉ । ସେ ମୋ ସାନ ଭଉଣଟା
ଚା ଚାରିଟା ଆଳୁ ଖାଇଛି ହଉଛି କଣ ପିଠା ପିଠା ଖାଇଥିଲି ଚକୁ ଚକୁଳିପିଠା ଦିଟା ଏପର୍ଯ୍ୟନ୍ତ ମତେ ଭୋକ ହଉନି ।
ହୁଁ ଗ୍ୟାସ ହେଇଯାଇଛି ।
ବୋଉ ତାଙ୍କର ସେମିତି ସେ ସନ୍ଧ୍ୟା ବେଳକୁ ପିଠା ଦିଟା ଖାଆନ୍ତି ନା ଗ୍ୟାସ ନୁହଁ ଖାଆନ୍ତିବୋଲି ନୁହ ମତେ ଭୋକ ହୁଏନି ବହୁତ ଟାଇମ ସାରି ବହୁତ ଟାଇମ ସାରି ଭୋକ ହବନି। ଦୀପ୍ ଖାଇବି ପତଳା ପତଳା କିନ୍ତୁ ବହୁ କହ?
ମୋର ଯାହା ହଉଛିନା ତମେ ବିଶ୍ଵାସ କରିବନି ମୁଁ ଯାହା ଟେ ଖାଇଲାଣୁ ମୋର ସାଙ୍ଗେସାଙ୍ଗେ ଗ୍ୟାସ୍ ହେଇକି ଯେମିତି ଲାଗୁଛି ଏଇଠି ମୋ ପ୍ରାଣ ଛାଡିଯିବ କି ଅରୁଆ ମରୁଆ ସିନା ତା ବାପା ଆସିଥିଲେ ଗୋଟେ ଷ୍ଟ୍ରିପ୍ଟ ଦେଇକି ଯାଇଛନ୍ତି ଗୋଟେ ପୁର ଫାଇଲଟେ। ବଟିକା ଦେଇକି ଯାଇଛନ୍ତି।
ଓ ସିଏ ଇନା କଣ କରୁଛନ୍ତି?
ସେ ସେ ଭୁବନେଶ୍ଵରରେ ଅଛନ୍ତି। କମ୍ପାନୀରେ ଆଇ ଟି କମ୍ପାନୀ ଆଉ।
ଓହୋ ଆସନ୍ତି ମାସକୁ ଥରେ ନା ଦି ତିନି ମାସରେ?
ନା ମ ଆଠ ଦିନେ ଥରେ ଆସିବେ ଦି ତିନି ଦିନ୍ ରେ
ଓହୋ ଛାଡିକି ରହିପାରୁନାହାନ୍ତି ଆଉ।
ନା ଛାଡିକି ନୁହେଁ ପାଖ୍ ପାଖରେ ନ ଆସିଲେ ଛୁଆ ପିଲାଙ୍କ ଦେହ ପା ସବୁ କଥା ହଉଛି କିଏ ବୁଝିବ। ଆମ ସାନ ପିଲା ତ ସିଏତ ଯାଇକି ରହିଲେ ହାଇଦ୍ରାବାଦ। ରେ ହୁଁ ଏ କାଲି କଥା ଶୁଣିବ ନା ହୁଁ କାଲି କଥା ଶୁଣିବ ନା କାଲି? ଯିମେ ଛୁଆ ଟା ଖାଉନଥିଲା ପିଉନଥିଲ କାଲି ଆମ ଝିଅ ଟା ଖାଇନି ପିଇନି କିଛି କରିନି। କଣ ପାଇଁ ତାର ଖାଉନି କହନି ଖାଏ ଖାଏଛୁ ଛୁଆ ଟା ମୋର କଣ ପାଇ ଖାଉନି ମୁଁ କଇନି ବୋଉ ଟିକେ ଝାଡି ଦିଅନି। ସେ ତୁଳସୀ ପତ୍ର ଟା ଧରି ଖାଲି ଏମିତି ଝାଡିଦେଲେ ଆଉ ମୁଁ କହିଲି ଟିକେ ଲୁଣ ମତ୍ରେଇକି ଆଣିବ ଜାନି ଟିକେ ଖାଉ ଛୁଆ ଟା ଆଣିକି ଦେଲେ ତାପରେ ସାଙ୍ଗେ ସାଙ୍ଗେ ତାକୁ ଜ୍ବର ନା ଜ୍ବର ସାଙ୍ଗେ ସାଙ୍ଗେ ଜ୍ବର ହେଇ ହେଇକା ପୁଣି ତାକୁ ଉୁ୍ଁ ସାଙ୍ଗେ ସା ସେ ଗୋଟେ କଣ ସେକେଣ୍ଡ ଭିତରେ ଥିବ ଆଉ
ଡରିଥିବ ଛୁଆଲୋକ।ମୋ ଝିଅ ଡେଉଁରିଆ ଟା କାଲି ପହରି ଦିନ ତିନି ଦିନ ହେବ ଲଗେଇଥିଲା ଛୁଆଟି ଦିନରୁ କୋଉଠି ହଜେଇ ଦେଇଛି ମତେ ବି ଡର ମାଇଲାଣି